ହଁ କୁହ।
ଦିଦି ଶୁଭ ସନ୍ଧ୍ୟା।
ଆଜ୍ଞା ଆଜ୍ଞା ଶୁଭ ସନ୍ଧ୍ୟା।
ଆଜି ଏବେ ମୁଁ ଏବେ ବାହାରେ ଅଛି।
ବାହାରେ ମାନେ
ବାହାରେ ମାନେ ଏବେ ବାହାରେ ପବନ
ବାହାରେ ମାନେ ଓହୋ ଘର ବାହାରେ ପବନ ଖାଉ ଚ ମାନେ ଛାତ ଉପରେ ଅଛ ନା ତଳେ ଅଛ?
ତଳେ ଅଛି। ଆଉରି ଆପ ଆପ ଆପଣ କଣ କରିଚନ୍ତି?
ମୁଁ ମୁଁ ଶୋଇଚି।
ଏବେ ଶୋଇଚନ୍ତି?
ମୁଁ ଘର ଭିତରେ ପଙ୍ଖା ଲଗେଇ ଶୋଇଚ।
ଓହଁ ଆଉ
ଶୋଇଚି ମାନେ ଶୋଇଚି ମାନେ ଶୋଇଚି ନୁହେଁ ମାନେ ଚେଇଁକି ଶୋଇଚି। ଚାହିଁକି ଶୋଇଚି।
ମାନେ ଗଢୁଚ।
ହଁ ଗଡୁଚି ଗଡୁଚି ବାସ୍ ବାସ୍।
ଆଉ ଖା ଆ ରା ଏତେ କଣ ଖାଇବାକୁ ଆସିଚ?
ରାତିରେ ରୁଟି ରୁଟି ସହିତ ଲଗେଇ କଣ ମୁଁ ଏଟା ଭଲସେ ଜାଣିନି ଡାଲମା ବୋଧେ।
ରୁଟି ଡାଲମା।
ହଁ। ତମର?
ଆମର ଆଜି ରୁଟି ଆଉ ଭଜା।
କି ଭଜା?
ଉଁ ଛୁଇଁ ଭଜା ।
ଛୁଇଁ ମାନେ କୋଉ ଛୁଇଁ?
ଛୁଇଁ ମାନେ ସେ ସଜନା ଛୁଇଁ।
ସଜନା ଛୁଇଁ । ମାନେ ଖାଲି ସଜନା ଛଇଁ ତା ସହିତ ଆଳୁ ପଡିଛି।
ହଁ ତାଥିରେ ଆଳୁ ବି ପଡିଚି।
ଆଳୁ କୋଉ ଭଳିଆ ପଡିଚି ଲମ୍ବା ଲମ୍ବା ନା ଗୋଲ ଗୋଲ?
ଆଳୁ ଆମର ନମ୍ବା ଲମ୍ବା।
ହଁ ସେଇଟା କହୁନ ତମେ କମ୍ପ୍ଲିଟ କରିବା କଥା ନା ଅଧା ଅଧା କହିକି ରହିଯାଉଚ।
ଆମର ଗୋଲିଆ ଆଳୁ ନାହିଁ ଆମର ସବୁ ନମ୍ବା ଏଇଠି।
ତାଲେ ଭଲ।
କାରଣ ଛୁଇଁ ଟା ବି ତ ଲମ୍ବା ଅଛି ନା ତ
ଆ ସେଥିପାଇଁ ଆଳୁ ବି ଲମ୍ବା କରିଦେଇଚ।
ହଁ।
ତ ଆମର ଯେତେବେଳେ ଦିନରେ ଏଟା ମାନେ ଭାତରେ ଯୋଉ ଆମର ଛୁଇଁ ଆଳୁ ଭଜା ଟା ହୁଏ ସେଥିରେ ଆଳୁ ଟା ଗୋଲ ଗୋଲ ହେଇକି ପଡେ ଆଉ ତାରେ ଛୁଇଁ ଟା ବି ଲମ୍ବା ଲମ୍ବା ଛୁଇଁ ଟା ଲମ୍ବା ହେଇ ରହିବ ଗୋଲ ତ ହବନି ନା ଆଉ ଟା କିନ୍ତୁ ଗୋଲ ଗୋଲ ହୁଏ। ଗୋଲ ତ ହବନି ନହେଲେ କର
ଆଉ ଦିଦି ସବୁ ଭଲ ନା?
କଣ କଇଲ?
ଆଉ ଦିଦି ସବୁ ଭଲ ନା?
ହଁ ସବୁ ଭଲ ତମର?
ହଁ ଆମର ବି ଭଲ ଆମର କାଲି ଗୋଟେ ଯଜ୍ଞ ଅଛି ଆଉ ମୁଁ ସେଇଠି ଲାଗି ଫୋନ କରିଚି ଆଉ ଆଉ ତମେ ଆସିବ।
ସତରେ ଯିବି?
ହଁ ଆମର କାଲି ଭୋଜି ଦେବେ ଯୋଉ ପାସ୍ ହବ, ଖଟା ହବ, ଘାଣ୍ଟ ହବ।
ଆମେ ବି ଆଜି ଖାଇଛୁ ଯେ କିନ୍ତୁ ଗୋଟେ ତମେ କାମ କ ନ ଯାଇପାରିବିନି ଯୋଉ ଗରମ ହଉଛି ପାର୍ସଲ ଦେଇଦଉନ।
ହଉ ମୋ ନାନା କହିକି ମୋ ଭାରତୀ ନାନାଙ୍କୁ କହିକି ମୁଁ ପାର୍ସଲ ପଠେଇଦଉଛି।
ଠିକ ଅଛି।
ପଠେଇବ ନା? ହଁ ପାର୍ସଲ ପଠେଇ ଦେବି ତମ ଫୋନରେ ଫଟୋ ଉଠେଇକି ପଠେଇ ଦମୁ। ଆ ଫୋନରେ ଫଟୋ ଉଠେଇ ପଠେଇଦଲୁ ହେଇଗଲା ପାର୍ସଲ ଖାଇ ଦେବ।
ଖୁବ ବୁଦ୍ଧି।
କାଉ ହାତରେ । ହଁ। ଦିଦି ଆପଣ ଆଜି ଆଜି କଣ ଖାଇଲେ? ଗାଧୁଆ ବେଳେ କଣ ଖାଇଲେ?
ଖାଇଥିଲି ବା ଆଜି ଗୋଟେ ଭୋଜି ଥିଲା ଆମର ସେମିତି ମନ୍ଦିରରେ। ଆ ଅରୁଆଟେ। ଡାଲମାଟେ ଖଟାଟେ ପାଏସ ଟେ ଆଉ ପୋଟଳ ପନିର ଏତିକି।
ଏତେ ଗୁଡେ଼ ଆଇଟମ ନୁହେଁ କି?
ହୁଁ।
ତାହେଲେ କାଲି ଆମର ଅଛି ଆସିବ ଆଉ।
ନିଶ୍ଚିନ୍ତ ଯିବି ତମେ ଏମିତି କହିଲନି ମାନେ ରହ ମ। ଯୋଉ ତମେ ଖାଇବ କେତେବେଳେ?
ଆମର ହେଲେ ଖିଆ ହେଇନି ଆମର ଦଶଟା ଟାଇମ୍ ରାତିରେ।
ଏତେ ଲେଟରରେ ଖାଉ ଅଛନ୍ତି ଖାଇବା କଥା ନୁହେଁ।
ଆ ଏତେ ଲେଟ ରେ ଖାଇଲେ ଉଁ ମାନେ ହଜମଟା ଜଲଦି ହବ ତ ସେଥିଲାଗି।
ହଜମ ଜଲ ଜଦି ହବ କିଏ କହିଲା?
ସନ୍ଧ୍ୟା ବେଳ ଖାଇବା ଟା ଜଲଦି ଖାଇବ ଆଉ ରାତି ଖାଇବା ଟା ଡେରିରେ ଖାଇବ। ରାତି ର ଜଲଦି ହୁଏ ଅହ। ଓ ମୋର କଣ ଏତେ ବୁଦ୍ଧି ଅଛି। ମୁଁ ଓଲଟା ଭାବେ ଓଲଟା।
ନା ସନ୍ଧ୍ୟା ସୁଧା ରାତି ଖାଇବା ସାରି ଦେଇ ତାହେଲେ ତ ମୁଁ କାମ କରି ନଅଟା ସୁଧା ଫୋନ୍ ସୁଇଚ ଅଫ୍ କରିଦେଇ
ହଁ ତ ମୁଁ କିଛି ଜାଣିନୁ ମୋର ଓଲ ଟା ତା ପାଞ୍ଚଟା ଅଣ୍ଡା ଖାଇବି। ତାପରେ ଏଗାରଟା ରାତିରେ କୁହନ୍ତି କେମିତି କେମିତି କେମିତି କେମିତି ସେ ବାରଟା ଗୋଟେରେ ଶୁଏ।
ଆଉ ଉଠୁଛ କେତେବେଳେ?
ମୁଁ ଉଠିଲା ବେଳକୁ ଯାଇକି ସାତଟା ।
ଏଗାରଟାରେ ବାରଟା ଗୋଟେ ବେଳେ ଶୋଇକି ସାତଟାରେ ଉଠୁଛ ।
ହଁ ସେଇଭଳିଆ ଆଉ। ଆଉ ଦିଦି ଆପଣଙ୍କର ସେଠି କଣ ଅଛି ମାନେ ସେଠି ମହୋତ୍ସବ ।
ସେମିତି କିଛି ଖାସ୍ ନାହିଁ ଦୁର୍ଗା ପୂଜା ଟା ବହୁତ ବଢିଆ ସେ ହୁଏ। ମୁଁ ତମକୁ ଦୁର୍ଗାପୂଜାରେ ହିଁ ଡାକିବି ଆସି ଆସିକି ଅରୁଆ ଡାଲମା ତା ଭିତରୁ ଯାହା ହେଇଥିବ ଖାଇକି ଯିବ ଆଉ ଆମର। ପାଞ୍ଚ ଦିନ ଯାକ ଅରୁଆ ଡାଲମା ତା ସହିତ ସାଇଡ ଆଇଟମ କଣ ମୁଁ କହିପାରିବିନି କି କିନ୍ତୁ ଅରୁଆ ଡାଲମା ଟା ସୁନିଶ୍ଚିତ।
ଖୁଦୁରୁକୁଣୀ ଫେମସ ହୁଏ ମୁଁ ଏଥର ଖୁଦୁରୁକୁଣୀ ଡାକିବି ତମେ ଆସିବ।
ଆରେ ଶୁଣନା ଆମର ବି ଭୋ ଭୋଜି ଆମ ଦି ସାହି ବହୁତ ବଢିଆ ସେ ହୁଏ ତମକୁ ବି ଡାକି ତମେ ଆସି ଖାଇ ଦେଇକି ଯିବ। ଆମ ନାନପୁରୀ ତା ସହିତ କଣ କହିଲ ଅ ବୁଟ ତରକାରୀ ଗୋଟେ ଆଉ ଗୋଟେ ହଉଛି ମିକ୍ସଚର ଆଉ ବନ ଆଉ ପାଏସ୍ ହୁଏ । ଏତିକି ଆଉ ଅଧିକ ଟେ ବଢଉନା। କାରଣ ଆମେ ଭସାଣି ଟା କରୁନା ବଜାର ବଜେଟ ପୁଣି ହୁଏନି। ପୁଣି ଆର ବର୍ଷ ପାଇଁ ଆଗୁଆ ପଇସା ଭି ରଖୁ ଦେଖିବାକୁ ପଡେ ସେଥିପାଇଁ ।
ଓହୋ ଆଉ ସବୁ ଭଲ?
ହଁ ସବୁ ବଢିଆ।
ପଢାପଢି ସବୁ ଭଲ?
ପଢାପଢି ତ ଛୁଟି ଯେବେଠୁ ଘରକୁ ଆସିଲିଣି କରିନଥିଲି ପୁଣି ଗଲେ ପଢିବି ଆଉ।
ଓ ଆମର ବି ତ ଏଇ କଲେଜ ଫଲେଜ ଖୋଲିଗଲାଣି ଆଉ ।
ହଁ ତ ଆଜି ଆଜି ଠାରୁ କ୍ଲାସ ହେଲା କି?
ହୁଁ କାଲିଠୁ।
କାଲିଠୁ ହେଇଚି?
କାଲିଠୁ ମାନେ ଖୋଲିବ ।
ଖୋଲିବ ଖୋଲିବ ନା କୋଡିଏରେ ଖୋଲିବ ମ।
ନା ନା କାଲି ଏଇଠୁ ଖୋଲିବ ମାନେ କାଲିଠୁ କଲେଜ ହବ।
ଆଚ୍ଛା। ପ୍ରାଇଭେଟ ନା ଗର୍ମେଣ୍ଟ?
ପ୍ରାଇଭେଟ୍
ପ୍ରାଇଭେଟ ତାହେଲେ ପ୍ଲସ ଟୁ
ପ୍ଲସ ଟୁ
ଆଚ୍ଛା।
ଆଉ ତମେ ଦି ଦିନ ହେଲା କଣ କରୁଚ।
ମୁଁ ଏମ ସି ଏ କରୁଛି।
ଏମ୍ ସି ଏ ଏମ୍ ସି ଏ ସେକେଣ୍ଡ ଇଅର୍ ଏମ୍ ସି
ଏମ ସି ଏ ଓ ମାଷ୍ଟର ଇନ କମ୍ପ୍ୟୁଟର ଆପ୍ଲିକସନ
ଯୋଉଟା ମୋ ଭାରତୀ ନାନା କରଛନ୍ତି।
ସେ କରିଚନ୍ତି ଦିଦି ମୁଁ କଣ ଜାଣିଚି।
ମୁଁ ଜାଣିନି ଆ ସେଟା ମ ମାନେ କମ୍ପୁଟରରେ
ହଁ କମ୍ପ୍ୟୁଟର ଉପରେ ମାଷ୍ଟର ଡିଗ୍ରୀ ସରି
କମ୍ପୁଟର ଉପରେ ମାଷ୍ଟର ଡିଗ୍ରୀ ଆଉ ତମେ ରାତିରେ ଖାଇସାରିଲଣି?
ନା ମ ଆମର କଣ ଖାଇଲେଣି ଆମର ଏଇ ବନା ହଉଛି ଖାଇବି ଆଉ। ହଁ ଯେ ଦିନରେ ଦବେଇକି ଖାଇ ଦେଇଚି ମତେ ଭୋକ ନାହିଁ।
ଓହୋ। ଦିନରେ ଆଜି କଣ କଣ ଆଇଟମ୍ ହେଇଥିଲା କି?
ବହୁତ ଦିନ ପରେ ଯୋଉ ଖାଇଦେଲି ଅରୁଆ ଟା ଠାକୁ ଠାକୁରଙ୍କ ପାଖରେ ଭଲ ଲାଗେ ତ ଦବେଇକି ଖାଇ ଦେଇଚି।
ଏଟା ହଜମ ହେଇନି ହଜମ ହେଲେ ଖାଇବ ଆଉ।
ହଁ ଆଉ ଇଚ୍ଛା ହେଲେ ଖାଇବି ନହେଲେ ଗୋଟେ ରୁଟି ଖାଇକି ଶୋଇପଡିବି ଆଉ।
ଆଉ ଏଇଲାକେ କମ୍ପୁଟର ଯାଉଚ?
ନାମ
ଆଉ ଦିଦି ତମ ମାମା ବାବା ସବୁ ଭଲ?
ହଁ ସମସ୍ତେ ବହୁତ ଭଲ।
ଦିଦି ତମର କେତେ ଜଣ? ହଁ ଫ୍ୟାମିଲି ମେମ୍ବର ଅଛନ୍ତି?
ଆମର ଟିକେ ରହ ମୁଁ ଗଣି କହୁଚି। ଚାରି ଚାରି ଆଠ ଚାରି ବାର ତେର ବର୍ତ୍ତମାନ ତେର ଜଣ ଅଛନ୍ତି ଘରେ। ଆଉ ଆଉ ଚାରି ଜଣ ବାହାରେ।
ମାନେ ସତର ଜଣ କମ୍ ହେଇଗଲେ ଟିକେ।
ହଁ ନାଁ ମ। ଆରେ ଆମ ଆମ ଆମ ସାହିରେ ଆହୁରି ଅଧିକ ଅଛନ୍ତି। ଜାଣିଚ ନାଁ ଗୋଟେ ପରିବାରରେ ତିରିଶ ପରେ ଅଛନ୍ତି। ଜଏଣ୍ଟ ଫ୍ୟାମିଲି ସେମାନେ।
ତିରିଶି ପରେ ଭଲ ଇ
ତ ଏତିକି ମୁଁ କହୁଥିଲି ଆଉ ଦି ଚାରିଟା ଆରେ ଆହୁରି ଦି ଚାରିଟା ମାନେ କଣ କହିଲ ସେତେବେଳେ ମରିଗଲେ। ସେତେବେଳେ ଆଗୁରୁ ବହୁତ ମରୁନଥିଲେ କି।
ଓହୋ ଆମର ଗୋ ତ ହେଇଯିବ।
ସତରେ
ହଁ।
ତାହେଲେ ତମର ଏତେ କମ୍ ଲୋକ ଅଛନ୍ତି।
ହଁ। ଆମର ବହୁତ
ତମର କେତେ ଜଣ ଫ୍ୟାମିଲି ମେମ୍ବର। କହିଲ।
ଆଜ୍ଞା।
ତମର କେତେ ଜଣ?
ଆମର ମୁଁ ବାପା ମା ଆ ଭାଇ। ମାନେ ଆମ ହଁ ଆମର ସ ଅଲଗା ହେଇ ସବୁ ଏତି ନହେଲେ ମୋ ମାନେ ଜେଜେଙ୍କର ଟୋଟାଲି ପୁଅ ଯୋଉ ଥିଲେ ଛଅଟା ପୁଅ ଛଅଟା ଝିଅ।
ଆଁ ସତରେ।
ଆମର ବି ଛୋଟ ଫ୍ୟାମିଲି।
ଆ ତମର ତାହେଲେ ଗୋଟେ କ୍ରିକେଟ କ୍ରିକେଟ ଟିମ୍ ହେଇଯାଇଥାନ୍ତ ଆଉ କଣ।
କହିଲେ ତେ ମାନେ ଟିକେ ଗଳି ପଡିବ। ମାନେ ତ ମାନେ ଫାମିଲି ରହ ତିନିଶ ଜଣ ହେବେ। କିନ୍ତୁ ଆମର ଅଲଗା ହେଇକି କିସ ମା। ବାବା ଭା
ତାହେଲେ ତମେ ବଡ ନା ଭାଇ ବଡ?
ମୁଁ ଭୟ ଅଛି। ଏ କେତେ ବର୍ଷ ତା ହଁ ବାଇ ସାନ ଅଛନ୍ତି।
ନା।
ଆଉ ହି ସେଇ ହିସାବ କରିକି କହିବ। କେବେ ପଛରେ ଆଉ
ହଁ ସେଟା ମତେ ହେଲାଣି ବୋଧେ ଥାର୍ଟି ଟୁ।
ଅଁଆ
ମଜାକ୍ କରୁଥିଲି। ମତେ ଅବିକା ଟୋଣ୍ଟି। ଟ୍ୱେଣ୍ଟି ଥ୍ରୀ। ତମକୁ ଏବେ ତମକୁ ହେଇଥିବ ଷୋହଳ ସତର ବୋଧେ। ତମକୁ କେତେ?
ସତର।
ସଷୋଳ ସତର ନା। ସତର ବାସ୍ ବାସ୍।
ଆଉ ଦିଦି ଆଉ ମମି ରାନ୍ଧି ସାଇଲେଣି।
ହ। ମମି ମମି କରୁନି ବୋଉ ରୁ ଟିକରୁଛି ମମି ତାର ଟିଭି ଦେଖୁଥିଲା।
ଓ। ଓ ହଉ ତମେ ଯାଅ ନହେଲେ ହେଲ୍ପ କରିଦବ ଆଉ। ଟିକେ। ତାପରେ ଖାଇକି ଶୋଇ ପଡିବ।
ଶୋଇମି କ ସାଙ୍ଗେ ସାଙ୍ଗେ ଖାଇକି ମୁଁ ଟିକେ ଏପଟ ସେପଟ ଚାଲେ। ତାରେ ଅଧଘଣ୍ଟା ପରେ ପାଣି ଟା ପିଇମି। ତାପରେ ପୁଣି ବାଥରୁମ ଯାଇ ଗୋଡ ହାତ ଧୋଇ ହେମି। ତାପରେ ଆସି ଶୋଇମି । ନା ନା ଫୋନ ଟା ସୁଇଚ୍ ଅଫ୍ କରମି ତାପରେ ଯାଇ ଶୋଇବି।
ସୁଇଚ୍ ଅଫ୍ କଣ ପାଇଁ କର?
ମୁଁ, ଏଡା ଡେଲି କା ରୁଟିନ ମୋର। ପୁଣି ଉଠିମି ଫୋନ୍ ଆଁ।
ସକାଳୁ କଣ କଣ କର।
ସକାଳକୁ ଉ ଠିଏ ଗାଧ ତାପରେ ବ୍ରସଫସ୍ କରି, ଗାଧେଇକି ମନ୍ଦିର ଯିବି। ମନ୍ଦିରରୁ ଆସିକି ଘରେ ଖାଇବି । ଖାଇକି, କାମ ତ କିଛି ନାହିଁ, ପଢାପଢି, ଫୋନ ଫାନ୍ ଟିକେ ଦେଖିଦିଏ ଆଉ।
ଦିଦି, ଆପଣଙ୍କ ଭଏସ୍ ଟା ବହୁତ, ମାନେ ଭଲ।
ବହୁତ ବହୁତ ଧନ୍ୟବାଦ।
ସେମତି
ତମେ ସତରେ କହିଲ ନା ମି ଛରେ କହିଲ।
ଏଇଟା, ମୁଁ ସତରେ କହିଲି।
ମିଛ । ମତେ ଜଣେ ମୋ ପାଖରେ ବସି କହୁଛି, ମିଛ।
ନା ନା ସତ କଥା।।
ଗୀତ ଗାଇମି ଆଜି ନୁହେଁ କାଲି
କାଲି ହଉ ମୁଁ ତାହେଲେ କାଲି ତମକୁ ଆଉ ଥରେ କଲ କରିବି ଆଉ
ହଁ କାଲି କେତେବେଳେ କହିବ, ମୁଁ କ ମୁଁ ଗୀତ ଗାଇ ଶୁଣେଇ ଦେବି ଆଉ